ହ୍ୟା
ମ୍ୟାଡ଼ାମ ଗୁଡ଼ ମର୍ଣ୍ଣିଂ।
ହ୍ୟାଲୋ, ହ୍ୟାଲୋ ମ୍ୟାଡାମ ନମସ୍କାର କୁହନ୍ତୁ।
କଣ କରୁଛନ୍ତି?
ଏ ବସିଛି ଆଉ ଜଳଖିଆ କାମ ସଇଲା ବସିଛି ଆଉ ଆପଣ
ହଁ ଆମେ ବି ସେଇ କାମ ସରିଲା ତ ବସିଛୁ ଆଉ
ଆଜ୍ଞା ହଁ ହଁ ସେମିତି ଆଉ ଆମର ତ ଥଣ୍ଡା ଦେହ ଟିକେ ଆଉ ଛୁଆମାନେ ସ୍କୁଲ ପଳେଇଲେଣି ବା ସାଢେ ଛଅଟାରେ ସ୍କୁଲ ହେଇଯାଇଛି ନାଁ ଅଇକା ମୁଁ ପୁରୀ ଆଉ ଆଳୁ ଭଜା କରିଥିଲି ସବୁ ଖା ଖାଇଲେ। ମୁଁ ଖାଇଲି ଆଉ ଛୁଆ ମାନେ ଖାଇବେ ହଜବେଣ୍ଡ ବି ଆସିନାହାନ୍ତି ଦୋକାନ ପଳେଇଲେଣି। ରୋଷେଇ ପରିବାକୁ ହବ। କହିବ। ଆଉ କେମିତି ସୁବିଧା କୂଅ ନା ଟୁଏେଲ୍ ନା ବୋରିଙ୍ଗ ନା କଣ କେମିତି?
ପାଣି ଆମର ଏଠି ନଳକୂଅ ଅଛି।
ଟୁଏଲ୍।
ମାନେ ମାନେ ରୋଡରେ ବସିଚି ନା ସେ ସରକାର ବସେ ସେ ସେମିତି ଆମର ବି ଟ୍ୟାବ୍ ସିଷ୍ଟମ ଅଛି ପାଣି ହେଇ ହୁଁ ସବୁ ଆଜିକାଲି ଜାଣିଛନ୍ତି ରୋ ମାନେ ଦେବେ ଘରେ ଘରେ ପାଣି।
ହଁ ଆମର କନେକ୍ସନ ଆସିନି କିନ୍ତୁ କନେକ୍ସନ ଦେଇ ଦେଇଛନ୍ତି ରୋଡରେ କିନ୍ତୁ ଘରକୁ
ହଁ ହଁ ଆମର ପାଣି ଅସୁବିଧା କିଛି ନାହିଁ। ସୁବିଧା ପାଣି ଅଛି। ଆଗରୁ ଅସୁବିଧା ହେଉଥିଲା ଆମେ ବ୍ଲକରେ ଯାଇକି କମ୍ପ୍ଲେନ୍ କଲା ପୁଣ ଏବେ ସୁବିଧା ହେଇଯାଇଛି।
ତା ମୋ ନାନା ସିଏ କାଲି ଠୁ
ନା ନା କୂଅ ନାହିଁ କୂଅ ଅଛି ସେ ସାହି ଭିତରେ କୂଅ ଅଛି ଏଠି
ଓ କଣଟା କେମିତି ପକେଇ ଭଲ। ଆଉ କେତେବେଳେ ପୁଣି ଲାଇନ୍ ପଳଉଛି ବୋଇତ ପୁଣି କ କରେଣ୍ଟ୍। ହଁ ଆଉ ଯୋଉ ଲୋକମାନେ ପ୍ରାୟ ବହୁତ ଅ
ଢିଙ୍କିଆ ଅଛି ମାନେ ବୋରିଂ କରିଦେଇକି ମଟର ଫିଟିଙ୍ଗ କରିଦେ ସେ ଢିଙ୍କିଆ ବି ମାନେ ପାଣି ଆଣିପାରୁଛନ୍ତି ମାରିକି ନା। ଆପଣଙ୍କ ଗାଁରେ ଢ଼ିଙ୍କିଆ ନାହିଁ।
ଏମିତି ଟିଅଲ୍ ପକେଇବା କୁହନ୍ତ। କରିଦେଇକି ମଟର ପିଟିଙ୍ଗ କରିଦେଇକି
ନା ଟିଓ ହଁ ସିଏ ବି କହନ୍ତି ହଁ ହଁ।
ହଁ
ଖାଅ ଆଜି କଣ ରୋଷେଇ ହବ?
ଖରାବେଳେ ତ କିଛି ପ୍ରିପାରେସନ କରିନି ଏକା ପୁରୀ ଭଜା କରିଥିଲି ସବୁ ଖାଇଛନ୍ତି ବାପା ବୋଉ ମୁଁ ଖାଇଲି ଆଉ ହଜବେଣ୍ଡ ଆସିନାହାନ୍ତି ଛୁଆମାନେ ସ୍କୁଲରୁ ଆଇଲେ କଣ ଖାଇବେ ଆଉ।
ହୁଁ ହୁଁ।
ଆଉ ଆଉ ଯେ ତ ଆଜିକାଲି ତ ଆମେ ନା ସୁବିଧାରେ ରହିଯାଉଛୁ। କିନ୍ତୁ ପାଣି ପାଇଁ ବହୁତ ଅସୁବିଧା ହଉଛନ୍ତି।
ହଁ ବହୁତ ଅସୁବିଧା ପାଣି ପାଉନାହାନ୍ତି। ବି ଆମ ଏଇ ଆମ ଏରିଆରେ ନା ପାଉଛନ୍ତି ଆଉ ଗୋଟେ ଗୋଟେ ଜାଗାରେ ମାନେ ନଳକୂଅ ସୁବିଧା ନାଇଁ ସେ ପୋଖରୁ ଆଣିକି ପାଣି ପିଉଛନ୍ତି। ଆଉ ରୋଗ ବି ବହୁତ ହଉଚି ନା ସେ ପୋଖରୁ ପାଣି ପିଇଲେ ଅସନା ପାଣି ଉଡ଼ା। ତାପରେ କୂଅରୁ ବି ଆଣୁଛନ୍ତି ଏବେ ବି ଛେଦିଆ କରିଛନ୍ତି ଛେଦିଆରେ ଛେଇକି ଆଣୁଛନ୍ତି। ପାଣି ସେଇମାନେ ବହୁତ ହଇରାଣ ହଉଛନ୍ତି। ଆମେ ମାଣେ ଉଁ ଯୋଉମାନେ ଗରିବ ଲୋକ
ହଁ
ଯୋଉମାନେ ଗରିବ ଲୋକ ସେମାନେ କଣ କରିବେ ଛେଦିଆ କରୁଛନ୍ତି। ହଁ ହଁ‌।
ତାଡିକି ବି ପ୍ରାୟ ଲୋକ ପାଣି ହଁ ସେଦି ଆମ ଲୋକ
ହଁ ତାଡିକି ବୋଲି ଛେଦି ଆସେ। ଏଇଟା ଆମ ଆଡେ ନୁହଁ ଛେଦିଆ କୁହନ୍ତି। ହ୍ୟାଲୋ ତମ ନେଟୱାର୍କ ପାଉନି କି?
ହଁ ନେଟୱାର୍କ ତ ଅଛି ନା। ମୁଁ ଯଉଁ ବାଲି ତାଡ଼ିକି କହୁଛନ୍ତି ଆପଣ ସେଇଟାକୁ ଛେଦିଆ କୁହନ୍ତି।
ଛେଡିଆକହନ୍ତି ହେଣି।
ଓହୋ!
ଆମ ଆଡେ ନା ବାଲି ପୁରା ତାଡୁଛନ୍ତି ତାଡିକି ପୁରା ମାନେେ। ସେ ମାନେ ବେଶୀ ବି ତାଦନ୍ତଇକାହିଁକିନା ଆମର ଏଇଟା ନଦୀ କୁଳିଆ ଲୋକ ନା। ହୁଁ। ଅଳ୍ପ ଟିକେ କରିଦେଇକି ସେ ଗାତରୁଣୁ ଗୋଟେ ଗିନା ନିଅନ୍ତି ଗିନାରେ ପାଣି ଛେଦେଇ ଛେଦେଇ ଘରକୁ। ଆଉ ଲାଇନ କରନ୍ତି ଲାଇନ ଦ୍ୱାରା ଠିଆ ହେଇକି ଆଣିବେ ନା।
ହଁ।
ପାଳି କରିକି ୟା ପରେ ତାପରେ ଏମିତି ଆଣନ୍ତି।
ପ୍ରାୟ ବହୁତ ଲୋକ ପାଣି ଯୋଉଠି ସୁବିଧା ହେଇଯିବ ଲୋକ ମାନ ଙ୍କ ରପାଣି ବହୁତ ନଷ୍ଟ ବି କରୁଛନ୍ତି। ଆଉ ଆମ କଥା କେହି ଶୁଣୀବେ କି ପାଣି ନଷ୍ଟ କରନାହିଁ। ପାଣି ବହୁତ୍ ନଷ୍ଟ ବି କରୁଛନ୍ତି। ଗୋଟେ ବ୍ରସ୍ ଲୋକ ବି କ ରୁଛନ୍ତି। ଟ୍ୟାପ ଟା ସେତିକି ରହିଛି
ନିହାତି ପାଣି ଗୁଡାକ ଛାଡି ଦଉଛନ୍ତି। ପ୍ରାୟ ସଫା କରୁଛନ୍ତି ଦେଖିବ ପାଣି ତଳେ ଭାସୁଥିବ। ଆଉ ଯୋଉମାନେ ପାଉନାହାନ୍ତି। ଆଉ ଯୋଉମାନେ ମାନେ ପୁରା, ପାଉଛନ୍ତି ତାଙ୍କର ସୁବିଧା ସେମାନେ ହିଁ ପାଣି ଗୁଡ଼ାକ ବହୁତ ଲସ୍ କରୁଛନ୍ତି। ହଁ ମ୍ୟାଡ଼ମ୍ ଗୋଟେ, ପାଣି ଯେଉଁ ଲସ କରୁଛନ୍ତି କେମିତି ଆମେ ତାଙ୍କମାନଙ୍କୁ ମାନେ ବୁଝେଇବା।
ବୁଝିବାକୁ ଆମେ କଣ କ ରିବା ଏମତି ବୁଝେଇବା ପାଣି ନଷ୍ଟକର ନାହିଁ। ନଷ୍ଟ କରନ୍ତୁନି ପାଣି ତ ଲୋକ ପାଉନାହାନ୍ତି। ଆମେ ତ ପାଉଛୁ। କାହିଁ ପାଣି ଗୁଡ଼ା ଲସ୍ କରିବା କହୁନାହାନ୍ତି ଆଉ ଲୋକ ବି ଆଉ, ସେଇଟା ସେଇଗୁଡ଼ାକଣ ଆଜିକାଲିଲୋକଆଉ ବୁଝୁଛନ୍ତି। ଆଗ କାଳର ଲୋକ ବୁଝୁଥିଲେ କି ପାଣି ଲସ୍
ଏବେ ତ ମାନେ ହଁ ଏବେ ତ ସମସ୍ତେ ମାନେ ପଦେ କହିଲେ ମାନେ କହି ଦଉଛନ୍ତି ନା ଏବେ ଆଉ ଏ ଯୁଗ ନାହିଁ ହଁ ଏବେ ନିଜେ ହିଁ ନିଜେ ରହିବାକୁ ପଡିବ
ହଁ ଆଗରୁ ତ ଲୋକ ବୁଝୁଥିଲେ ଶୁଣୁଥିଲେ କି ସଲ୍ୟୁସନ୍ ଦେଲେ କି ବୁଝୁଥିଲେ କି ଶୁଣୁଥିଲେଏଠି ତ ଆଜିକାଲି ଲୋକ ଶୁଣୁ ବି ନାହାଁନ୍ତି ତୋର କଣ ଆସୁବିଧା ହଉଛି ଆମେ ପାଣି ଫିଟେଇଲେ ଆମର ଆମେ ପଇସା ଦେଉଛୁ। ଏମିତି ଲୋକମାନଙ୍କର କଥା
ସବୁ କଥାବି ଲାଇନ୍ ବି ଲାଇନ୍ ବି ସେମିତି ମାନେ ଯାହାର ନାହିଁ। ସେମାନେ କେତେ କଷ୍ଟରେ ଚଳୁଛନ୍ତି, ଆମେ ଲାଇନ୍ କଣ ଲଗାଇ ଦେଉଛେ ଯାହା ବୁଲ ଟିଭି ଲଗେଇ ଦଉଚେ ଯାଓ ବୁଲ। ଲାଇନ ବି ଆମେ ଲସ୍ କରୁଛେ ନା ପ୍ରାୟ,
ଆଗରୁ ବି ଡିିବି ରି ଲଗେଇକି ଚଳୁଥିଲେ ଲୋକ।
ହଁ।
ଆଉ ଆମର ତ ଲଣ୍ଠନ ଲାଗୁଥିଲା। ଏବେ ନା ସବୁ ହେଇଗଲା, ଯେଉଁ ଇନଭର୍ଟର ଇଏ ସିଏ ସବୁ ହେଇଗଲା। ଆଗରୁ ତ ଡିବିରି ଲଣ୍ଠନ ଲଗେଇକି ଚଳୁଥିଲୁ ଆମେ।
ଏବେ ତ ମା ବି, ପି, ଏଲ ଲାଇନ ପାଇଛନ୍ତି ସମସ୍ତେ ମାଗଣା ଜାଳିବ। ତାପରେ ନା ପଇସା ଏବେ ବିଲ୍ ହେଇଯାଇଛି
ଆମର ବି ପିଏଲ ତାପରେ ଲାଇନ୍ ଗଲେ ବି ଆଉ ଅସୁବିଧା ହେଉନି ଇନଭଟର ଲାଗିଯାଇଛି। ହଁ ଆଉ ଅସୁବିଧା କଣ? ହଁ। ତାପରେ ଗରମ ବି ଲୋକ ବି ଆଉ ଯଦି ଇଲେକ୍ଟ୍ରିକ ହେଇଗଲା ମାନେ ଆଉ ଗଛ ତଳକୁ ବି ଯାଉନାହାଁନ୍ତି ବସିବାକୁ ଲାଇନ୍ ପଳେଇଲେ
ତ ମାନେ ଆମ ଟାଇମରେ ଆମେ ଲାଇନ୍ କଟିଗଲେ ଚାଲ ହେରି ଛାଇ ତଳକୁ ଚାଲ ହରି ଆଉ ଏବେ ତ ଘର ଲୋକମାନେ ବାହାରୁ ନାହାନ୍ତି
ହଁ। ଆଉ ଇନଭର୍ଟଣ୍ଟ ହେଇଗଲାଣି ଲାଇନ୍ ତ ଗଲେ ଲାଇନ୍ ରହିଲା ଲାଇନ୍ ଥିଲେ ବି ଲାଇନ୍ ରହିଲା
ହୁଁ ହୁଁ।
ଆଉ କିଛି ଅସୁବିଧା ନାହିଁ ଆଉ ଏଇଭଳିଆ କଥା କାରଣ ପାଣି ବି ନ ଶୁ ଆମେ ବି କାହାକୁ ବୁଝେଇକୁ କହୁନାହାଁନ୍ତି ଆପଣଙ୍କୁ ସଲୁୟସନ ଦେବି ନାହି ପାଣିଟା ନ ନଷ୍ଟ କରନ୍ତୁନି ତମେ ଏପଟ କଣ କହିବ ହେଁ ସିଏ କିଏ ସେ ମୋତେ କହିବାକୁ ସିଏ କାହିଁ ମୋତେ ପାଣି କଥା କହୁଛି
ଠିକ୍ କଥା ପାଣି ଆମେ ଲୋକସନ୍ କରିବାନି ଆମେ ନା ସେଇଟା ବୁଝୁଛେ ସମସ୍ତେ
ସେ ବୁଝିବେ କେରେକା ମୋ ପୁଅ ମାନେ ତ ନଷ୍ଟ କରୁଛନ୍ତି ମୋ ପୁଅ ମାନଙ୍କୁ କଣ ବୁଝେଇବି ସେମାନେ ତ ଛୁଆ ଆମେ ତ ବଡ଼ ମାନେ ତ ନଷ୍ଟ କରୁଛନ୍ତି ପାଣି ଛୁଆମାନଙ୍କୁ କଣ ବୁଝ
ହଁ ସେ ମାନେ ବାପା ବୋଉ ହୁଅନ୍ତୁ ସେ ବାପା ବୋଉ ବି ପାଣି ଯାହା ସେମିତି କରିବେ ଆମେ ଯଦି କହିବା ସେମାନେେ କଣ ଭାବିବେ ମତେ କହୁଛୁ ମାନେ ସେମତି ତି ଆମେ କାହାକୁ ଆମେ ନିଜକୁ ନିଜେ ହିଁ ଉଁ ମାନେ ସବୁ ଜିନିଷ ଟା କରିପାରିବା ନା ପିଲାମାନେ ଯଦି ଟ୍ୟାବ ଖୋଲି ଦେଇଛନ୍ତି ଆମେ ଯାଇକି ଟ୍ୟାବ ବନ୍ଦ କରିଦବା ବାପା ମା ବି ଲଗେଇଥିଲେ ଆମେ ବନ୍ଦ କରିଦବା। ଆମେ କଣ ତାଙ୍କ ମାନଙ୍କୁ କହିପାରିବା କିଛି ବି କହିପାରିବାନି
ତାହେଲେ ଆପଣ ତ ସୁବିଧା ଅଛି ଆମର ବି ସୁବିଧା କଣ ଆମର ସେ ବୋରିଂ ଆମର ବି କୂଅ ନାହିଁ ଆମର ସେ ବୋରିଂ ଲାଇନ୍ ପଳେଇିଲେ ସେ ବୋରଂକୁ ଲାଇନ୍ ଆଇଲାକୁ ଅନେଇଥ
ହଁ ନାହିଁ ଆମର ଦୁଆରେ ଉଁ ଅଛି ଉଁ ଟ୍ୟୁବୱେଲ୍ ଅଛି ତାପରେ ବି ପାଣି ସିଷ୍ଟମ ଅଛି ମଟର ମାରିଦେଲେ ପାଣି ହବ ସବୁ ସୁବିଧା ଅଛି ଆଗରୁ ନଥିଲା ଆମେ ଏବେ ଗୋଟିକିଆ ଘରେ ଥିଲେ ନା ଆଗରୁ ନଥିଲା ଏବେ ସବୁ ଯାଇଛି। ଆଉ ଗୋଟେ କଥା ସୁବିଧା ସବୁ ହେଲେ ବି ଲୋକମାନଙ୍କର ବହୁତ ରୋଗ ଠିକ ନା କାହିଁକି ନା ଗୋଟେ ତଳେ ପାଣି ଲାଇନ ସବୁ ରହିଲା ଆଉ ଆମେ କୁଆଡ଼େ ଯାଇପାରୁଛି ନା ଏବେ ତ ପ୍ରାୟ ଦେଖିବ ମେଡ଼ିକାଲ ଗଲେ ଡକ୍ଟରମାନେ କହିବେ ଚାଲ
ହଁ ହଁ।
ନିହାତି ଚାଲିବାକୁ ପଡିବ ଆଉ ଏବେ ତ କିଛି କାମ ନାହିଁ ନା ସେତେବେଳ ଲୋକ ପାଣି ପାଇଁ ଯାଉଥିଲେ କୂଅକୁ ସେ ନଳକୂଅ ବି ନଥିଲା ସେତେବେଳେ ନା ନଦୀ କୂଳକୁ ଯାଆନ୍ତି। ମାନେ ଦଶ କିଲୋମିଟର ପାଣି ପାଇଁ ଯାଆନ୍ତି କେବଳ ଆଉ ଏବେ ତ ସବୁ ସୁବିଧା ହେଇଯାଇଛି ନା ଗମେଣ୍ଟ ସବୁ କରିଦେଇଛି। ଆଉ କଣ କରାଯିବ ସେମିତି ଲୋକମାନଙ୍କୁ ବୁଝେଇବା ଆମେ ଆଉ
ନଦିକୁ କୁଳ କୁ ଯାନ
ହଁ ଆମର ନଦୀ କୂଳ ଅଛି ନଦୀ ପୋଖରୀ ଆମର ସବୁ ଅଛି ଏଠି
ହାଲୋ ହଁ ନଦୀ ବି ଅଛି ଆମର ଆମର ନଦୀଟା ଉମ ଟିକ୍ କେ ଦୂର କିନ୍ତୁ ନଦୀକି ଆମେ ସବୁବେଳେ ଚାଲିକି ଯାଉ
ଜଗନ୍ନାଥ ଭଳିଆ ଆଉ
ସେଠି ଆମ ମନ୍ଦିର ଅଛି ନା ଯେତେବେଳେ ମନ୍ଦିରକୁ ଯାଉ କି ନଦୀ କି ମାନେ ପ୍ରାୟ ଖରା ଦିନେ ଚାଲିବାକୁ ପାଇବ ସେ ଗାଧୋଇବାକୁ ବି ପାଇବ
ଆଜ୍ଞା ବଢିଆ ଆଉ ଆମର ବି ପ୍ରାୟ ସକାଳୁ ଉଠିକି ଯାଆନ୍ତି ଗାଁ ଲୋକ ମାନେ ଆଉ ଆମେ ବୋହୁଗୁଡ଼ା କୁଆଡେ ଯିବୁ ଆମ ଶାଶୁ ତ ଯାଆନ୍ତିନି ଆମେ କୁଆଡେ ଯିବୁ ହେଲା ଏଇଭଳିଆ ସେ କିନ୍ତୁ ମନ୍ଦିର ପାଖରେ ମୁଁ ଯେଉଁ ନଈ ପାଖରେ କି ମନ୍ଦିର ଠା କଉ ଠାକୁର ସବୁ ଅଛନ୍ତି ଆ
ସେଠି ଶିବ ମନ୍ଦିର ଅଛନ୍ତି ନଦୀ ପାଖରେ ସେ ଶି ମ ସେତେବେଳେ ନା ବା ଆମ ବାପା ବୋଉ କୁହନ୍ତି ଆମେ ତ ଜାଣିନୁ ସେ ବାପା ବୋଉ କହନ୍ତି ଆମ ଆମର ଗାଁ ଥିଲା ନା ସେଇ ନଦୀ କୂଳେ ନଦୀରେ ବନ୍ୟା ଆସିଲା ସବୁ ଘରଦ୍ବାର ଭାସିଗଲା ଭାସିଯିବାଣୁ ଆମେ ସବୁ ଗାଁ ଭିତରକୁ ଉଠି ଆସିଛୁ ବନ୍ୟା ଯେତେବେଳେ ଅ ମାନେ ବଡ ବନ୍ୟା ହେଇଥିଲା ଯେତେବେଳେ ତାପରେ ଆସିଲୁ ହଁ ହଁ ହଁ ନାଇଁ ଆ ଗୁରୁ ମାନେ ଆମ ଉମ ଆମ ଜେଜେର ଜେଜେ ମାନେ ସେତେବେଳେ ଥିଲେ ହଁ ଆମେ ହେଇନଥି
ଅନେଶ୍ବତ ମସିହାରେ ଯୋଉଟା ହେଇ
ହଁ ହଁ ତାପରେ ନା ଆମେ ନଦୀ କୂଳେ ଆମ ଘର ହଁ ନଦୀ କୂଳଠୁ ଯେତେବେଳେ ବା ତ୍ଯା ଆସିଲା ସେତେବେଳେ ସବୁ ଘର ଦ୍ୱାର ବୁଡେଇ ଦେଲା ନା ତାପରେ ଗାଁ ଭି ତୁରୁ କୁ ସମସ୍ତେ ଏଠିକି ଆସିଲେ ହେରି ସେଇ ମନ୍ଦିରରେ ସେଇ ମାହାପୁରୁ ବୁଡି ଯାଇଥିଲେ ସେ ମନ୍ଦିରରେ ସମସ୍ତେ ମହାପୁରୁଙ୍କୁ କୁ ଆଣିକି ସେଇଠି ମନ୍ଦିର ବସେଇଛନ୍ତି ମହାପୁରୁ ସ୍ୱପ ନେଇଲେ ସମସ୍ତି ଙ୍କି ସ୍ୱପ୍ନେ ଲାଗୁନି ସେଇଠି ମନ୍ଦିରେ ବସିକି ସେ ଶିବ ମାହାପୁରୁ ଅଛନ୍ତି
ହଁ ତ ବାତ୍ୟା ବେଳେ ପାଣି ଫାଣି କୋଉଠୁ ଆଣିଥିଲୁ ପିଇବାକୁ ମୁଁ ତ ଆମେ ତ ସୁ ସେଇ ପାଣିରେ ଆମ ଯାହା ଆମେ ଯାହା କରଛୁ ଆମେ ହଇରାଣ ହେଇଛୁ ଆପଣ କଉଠୁ ଆଣିଥିଲେ ପାଣି
ମି ବାପ ତ୍ଯା ବେଳେ ସେମିତି ଟ୍ୟାପ୍ ପାଣି ଛାଡ଼ନ୍ତି ସେଇ ପୋଚରା ପାଣି ହଉ ପଛେ ସେମିତି ଫୁଟା ଫୁଟି କରିକି ପାଣି ପିଲାମାନଙ୍କୁ ଦେଉ କାହିଁକିନା ନ ଫୁଟେଇଲେ ସେଇ ପିଲାମାନଙ୍କର ରୋଗ ରୋଗ ହବ ନା ଆଉ ସେଇ ନଦୀ ପାଣି ଯଉ ଛାଡ଼ନ୍ତି ଯଉ ଘରେ ଛାଡୁଛନ୍ତି ଦୁଆର ମାନେ ସେ ପାଣି ଆଣିକି ଆମେ ଫୁଟାଉ ଅଟା ପାଣିକି ହି ସବୁଥିରେ ୟୁଜ୍ କରୁ ପାଣି ପିଉ ରୋଷେଇ କରୁ ଆଉ କଣ କରିବା
ହୁଁ
କାହାର ଆକୁଆ ଗାର୍ଡ଼ ଅଛି ସିଏ ବି ଲଗେଇ ପାରିବେ
ଗୁଆଡ଼ ମ୍ୟାଡ଼ମ ଏବେଆ ଲାଗିଲା ଆକୁଆ ଗାଡ୍ ତ ଆଗୁ ନଥିଲା ସେଇ ସିଝେଇକି ପାଣି ପିଉଥିଲେ ସିଝେଇକି
ହୁଁ ହୁଁ।
ହଁ ଆଗୁରୁ ତ ସବୁ ସିଝେଇକି ପାଣି ପିଉଥିଲେ ଏବେ ତ ଆକୁୁଆଗାର୍ଡ଼ ମଡ଼ର୍ଣ୍ଣ
ସଡନ ହଁ ଆଉ କିନ୍ତୁ ଏ ସଡନ ଯୁଗର ଯୁଗରୁ ସବୁ ରୋଗ ହୋଉଚି। ହୁଁ ହେତେବେଳେ ଲୋକଙ୍କ ରୋଗ ଅଛି ଏବେ ହେତେବେଳେ ଲୋକ ଷାଠିଏ ବର୍ଷ ବଞ୍ଚୁଥିଲେ ଏବେ ରୋଗ ଲୋ ଲୋକମାନେତ ତିରିଶି ଚାଳିଶି ଟପି ଗଲେ ଗଲେ।
ଆମ ଶାଶୁ ଜୋଉଦିନ ବହୁତ୍ ବହୁତ ଷ୍ଟ୍ରଙ୍ଗ୍ ହଁ ହଁ ମୋ ଶାଶୁଙ୍କୁ ଷାଠିଏ ବର୍ଷ ହେଲାଣି ସିଏ ବହୁତ ଷ୍ଟ୍ରଙ୍ଗ ସିଏ ମାନେ ପ୍ରାୟ ଚାରିଟା
ତମେ କରିପାରିବ କାହିଁକି ନା ଆମେ ମାନେ ଆମେ ମାନେ ଛୋଟହେଲେ ବି ତାଙ୍କଠୁ ଆମେ କରିପାରିବନି କାହିଁକିନା ଆମେ ବିଷାକ୍ତ ଜିନିଷ ଖାଇଲେ ପାଣି ପିଇଲେ ସବୁ ବିଷାକ୍ତରେ ରହିଲେ ଆଉ ସେମାନେ ହେତେବେଳ ଲୋକ ନା।
ହୁଁ ସିଏ ବହୁତ ବାପା ବୋଉ ଦିଇଅଣ ଯାକ ଆମର। ଆଉ ମୋ ବୋଉ ବି ଆଜିକାଲି ଆମେ ଏ କାମ କରିପାରୁନୁ ସିଏ ଗଛ କଟାଠୁ ନେଇ ପାଣି ଆଣିବାଠୁ ନେଇ ଦୁଆର ଘର ସବୁ କାମ ନେଇ ଆଣି ତୋଳି ପାରିବି ମୁଁ ତୋଳି ପାରିବି କରିପାରିବିନି।
କହେ ମୁଁ ଯାଇକି ନା ନଦୀରୁ ପାଣି ଆଣେ ତମେ ତ ଏଇଠୁ ତମ ଗୋଡ ତଳେ ପାଣି ଅଛି ଯେ ତମେ ମାନେ କାମ କରୁନ ଦେହ ମୁ କେତେ ରୋଗ ହୋଉଚି ଆମର କଣ ରୋଗ ହୋଉଚି। କହିଲେ ହଁ ବା ହେତେବେଳେ ତ ମାନେ ଶାଗ ମୁଗ ସବୁ ଘରୁ ଖାଇଲେ ଏବେ ତ ସବୁ ବିଷାକ୍ତ ବିଷାକ୍ତ ଜିନିଷ ଖାଉଚେ ଔଷଧ ପକା ମାନେ ବାଇଗଣ ହୋଉ ବି ଶାଗ ହୋଉ ଯାହାବି ହୋଉ ହେତେବେଳେ ତ ବାରିରେ କରିକି ଖାଉଥିଲେ ନା। ଆଉ ଏବେ ତ ଯେ